କହୁଥିଲ
ଉଁ
କଣ କରୁଥିଲେ?
ଏଇଠି ଏଇନେ ଟୁର୍ଣ୍ଣାମେଣ୍ଟ ଚାଲିଥିଲା ତ ଏଇନେ ଆସିଲି ଘରକୁ ଖେଳିକି।
ଆଚ୍ଛା ଆଚ୍ଛା।
ଆଉ ତମେ କଣ କହୁଥିଲ?
ଏଇଠି ମୁଁ ଏନି ବସିଥିଲି ଦିଦିର ଏକ୍ଜାମ ଚାଲିଛି ତ ନୟାଗଡ଼ ଆସିଥିଲି।
ଅବ ହଁ। କୋଉ ଗାଁ ଙ୍ଗି ତମର?
ଆମର ତ ସେ ଏକ୍ଜାମ ହଲ ରେ ଅଛି ମୁଁ ଏଇଠି ଜଗିଛି ବାହାରେ ମାନେ ବାହାରେ ବସିଛି ଆଉ।
ଏଇ ଆମପଟ ଲାଇନ ତ କସିି କିଆରୀ
ହଁ ହଁ କଶିକାରି ବାସ।
ଏଇସଡା ଏପଟେ ନୁହଁ କି?
ହଁ।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
ହଁ।
ଏଇ ଆକୁ ଚି଼ନ୍ନିବ ଶୁଭସ୍ମିତାକୁ?
ସୁଭସ୍ମିତା?
ହଁଅ ତା ବାପା ଡ୍ରାଇଭର ଅଛନ୍ତି ପୋଲିସ ରେ।
ହଁ ସେ ଚିନ୍ନି। ହଁ ହଁ ବାସ ବାସ ବାସ ଶୁଭଶ୍ରୀ?
ହଁ ହଁ।
ଆଚ୍ଛା ଆଚ୍ଛା ହଁ ହଁ ଚିହ୍ନିବି ସେ ଆମ ଗାଁ ପାଖରେ କିନି।
ହଁଅ ମସ୍କାରୀ।
ହଁ ।
ଆଉ ସୁମନ ଗୋଟେ ରଗଡି ସାଇର?
ହଁ ହଁ ଚିନ୍ହିବି ସୁମନ
ଆଇ ଯୋଉ ହନୁମାନ ନଅ ରେ ଯାଉଚି ସିଏ?
ହଁ ହଁ ଏବେ କଣ କରୁଥିଲ? ଖାଇବା ପିଇବା କଅ ହେଇଚି?
ଖାଇଆ ଏନେଇ ଏକନାଇଁ ଏଇନା ସା ଜଷ୍ଟ ଆସିଲି ଖେଳିକି ତ ଆଉ।
ଚ୍ଛା ଛା
ଆଉ ତମେ କୋଉଠି ଏକଜାମ ହଲରେ?
ଏକଜାମ ହଲ ବାହାରେ ହିଁ ଅଛି।
ଓହୋ ଓହୋ ପଢାପଢି ତ ଟେନ୍ଥ ସଇଲା ଏବେ ଆଉ।
ଆଚ୍ଛା ଓହ ତମର ଟେନ୍ଥ ହବ?
ହଁ ଟେନ୍ଥ ଅ ମାନେ ମୋର ନୁହଁ।
ଆଉ?
ଆମ ଭାଇର ଟେନ୍ଥ ସଇଲା ତ ସେଏ ତା ମୋବାଇଲ ରେ ମୁଁ ମୁଁ ମୋବାଇଲ କିଣିନି ନା ତା ମୋବାଇଲ ରେ କରୁଚି ଆଉ।
ଓହୋ ହୋ ହୋ ନାଇଁ ମୋର ମୋର କିନ୍ତୁ ବଲାଙ୍ଗୀରରେ ମୋର ଦି ବର୍ଷ ମାନେ ସରିଲାଣି ମୋର ପିଜି। ଆଉ ତମେ କଅ କରବ ବୋଲି ତମ ଭାଇ କଅ ପଢିବେ ଆ ପରେ?
ମୋ ଭାଇ କହୁଛି ପ୍ଲସ ଟୁ ପଢିବ ମତ ସରିଲାଣି ପ୍ଲସ ଟୁ। ମୁଁ ଏଇ ପ୍ଲସଥ୍ରୀ ଆଡମିସନ କରିବି। କଉନ ଆଟ ରେ ପ୍ଲସ୍ ଟୁ କରେଇଦେବି।
ହଁ ଭଲ ନୟାଗଡ ରେ କରିଦିଅ। ପ୍ଲସ ଟୁ ମାନେ କଣ ଆଟ ସାଇନ୍ସ କମର୍ସ କୋଉଟା?
କମର୍ସ କରିବାକୁ କହୁଛି ତ
ହୋଉ ଭଲ ମାନେ ମାର୍କ ବେସିସ୍ ଭଲ।
ମାର୍କ ପ୍ଲସ ଟୁ ରେ ତାର କମ ଅଛି। ଚାରିଶ ବୟାନବେ ଅଛି। କମର୍ସରେ କଅ ପଢିବାକୁ କହୁଛି ସେ?
କେତେ ରଖିଚି?
ଶଅ ବୟାନବେ
ହଁ ନେଇଯିବ ନେଇଯିବ ଆରାମସେ।
ଦେଖିବା କଥା ହବା କଅ ହୋଉଚି। ତାଙ୍କର ଆଡମିସନ ତା ସେ ଏବେ ଫର୍ମ ଫିଲ୍ଅପ କରିଛି ଦେଖାଯାଉ କଣ ହୋଉଛି ଆଉ।
ନ ନାଇଁଇଯିବ କିଛି କଥା ନାହିଁ ଆରାମ ସେ ମାନେ ତିନିଶହ ସତୁରି ଏଭବ ରଖିଥିଲେ ସିକ୍ଟୀ ପର୍ସେଣ୍ଟ ଏଭବ ନେଇ ଯାଉଛି।
ମୁଁ ତ ଏବେ ପ୍ଲସ ଥ୍ରୀ କରିବି ନୟାଗଡ଼ ଅଟୋନମସ କରିବି ଆର୍ଟସ କରିବି।
ଆଚ୍ଛା ଆଚ୍ଛା।
ହୁଁ।
ଭଲ ତ ତାହେଲେ ମାନେ ଭଲରେ ପ୍ଲସ୍ ଥ୍ରୀ କରିଦବ ମାନେ। ଫର୍ମ ପକେଇଲଣି ନା ନାଇଁ?
ହଁ ଫର୍ମ ପକେଇ ସାଇଲିଣୀ?
ଓହୋ ମାନେ କଣ ଆସିଲାଣି ତାର ଲିଷ୍ଟ?
ଲିଷ୍ଟ ଆସିନି ସିଲେକ୍ସନ ଯାହା ଆସିବ। ଫାଷ୍ଟେ ନୟାଗଡ ପକେଇଛି ସେକେଣ୍ଡ ପକେଇଛି ଆମର ବିଜେପି କଲେଜ ଥାର୍ଡ ପକେଇଛି ଆମ ଦଶ ପଲ୍ଲା ଏତିକି ତ ଆଉ ତିନିଟା କଲେଜ ଆଉ।
ହ ତମର କେତେ ମାରିଥିଲା କେତେ?
ମୋର ପ୍ଲସ ଟୁରେ ହେଇ ଚାରିଶ ପାଖା ପାଖି ଥିଲା ଚାରିଶ ବୟାଅଶୀ ନା ତେୟାଅଶୀ।
ଆଚ୍ଛା ଟେନ୍ଥ ରେ?
ଟେନ୍ଥରେ ମୋର?
ହଁ।
ଟେନ୍ଥ ରେ ଏଇ ପାଆଁଶ ଦୁଇ ତିନି ଏମତି ଥିଲା।
ଆରେ ବାବା ବଢିଆ ମାର୍କ ରଖିଥିଲ ତାହେଲେ ଆଉ ପ୍ଲସ ଟୁ ରେ କେମିତି ଏମିତି କମିଲା।
ପ୍ଲସ ଟୁ ଟା ମୋବାଇଲ ଦେଖିକି ଆଉ କଣ କରିଆ।
ଏ ଭାଇରେ ବେକାର କରିଦେଲ। ଏତେ ଭଲ ଷ୍ଟୁଡେଣ୍ଟ ହେଇକି ଗୋଟେ ଧରିଲ ହଁ ବା ସେଇଆ ପ୍ଲସ ଟୁ କଣ ଦରକାର ନୂଆ ଗାଁରେ ତମେ ନୂଆ ଗାଁରେ କରୁଥିଲ ନା ପ୍ଲସ
ହଁ।
ଓହୋ। ସେଇଠି ଭଲ କଲେଜ ଦେଖି ନୟାଗଡରେ କରି ଥାନ୍ତ। ତମ ପାଖେ ମେ
ନୂଆ ଗାଁ ନୂଆ ଗାଁରେ ବି ପାଞ୍ଚଶହ ଟେ ରଖିଛନ୍ତି।
ହଁ ବା ଦେଖିଲ କେତେ ଏଥର କେମତି ଭଲ ରେଜଲ୍ଟ ହେଇଛି ତମର କେତେ ରହିଲା ଚାରିଶ
ମୋର ପ୍ଲସ ଟୁରେ ଚାରିଶହ ବୟାଅଶି ନା ତେୟାଅଶି ରହିଲା।
ଓ ଯାହା ଫିଫ୍ଟି ପରସେଣ୍ଟ ବି ପଳେଇଛ ଯେ କିଛି କଥା ନାଇଁ କିନ୍ତୁ ପାଆଁଶ ଟା ଟିକେ ଛୁଇଁ ଆକୁ ପାଆଁଶ ଟା ଯଦି ଛୁଇଁ ଦେଇଥାଆନ୍ତ ଆହୁରି କେତେ ଭଲ ଲାଗେ ମାନେ ଫିଲିଂସ ଟା ଟିକେ ଅଲଗା ଯାହା ହେଲେ ବି ସେଇୟା ସେଇୟା ତ।
ମାନେ ତମ ଗାଁ ପିଲା ସେପଟରେ ରଖିଛନ୍ତି ପାଆଁଶ ତିନି ଚାରି ଜଣ ଖଣ୍ଡେ।
ହଁ। ପାଞ୍ଚ ଜଣ ଅଧିକ ରଖିଥିବେ ମାନେ
ପାଠ ନ ପଢି ପାଆଁଶ ପ୍ଲସ ରଖିଛନ୍ତି ସେ।
ସେୟା।
ଆ ଆମେ ତ ମୋବାଇଲରେ ଦେଖିଲୁ ପୁଣି ସବୁଦିନେ ଘର ପାଖ ପଡିଆକୁ ଖେଳ ଗଲା ଆଉ।
ହୁଁ ହୁଁ।
ପୁଣି କଲେଜ ଯିବାର ନାହିଁ।
ଆଚ୍ଛା ଆଚ୍ଛା।
ସେଥିପାଇଁ କମ ମାର୍କ କମିଗଲା।
ରୋଷେଇ କଣ ହେଇଥିଲା?
ରୋଷେଇ ରେ ଯାହା କରିଦିଅ ଖାଇବା ଆଉ କଣ? ମୁଁ ଏଇଠି ଆସିଛି ତ ଏବେ ଜଷ୍ଟ ଆସିଛି ନାଇଁ ଖାଇନି ଜଳଖିଆ ଖାଇଥିଲି ସେ ଟୁର୍ଣ୍ଣାମେଣ୍ଟରେ ଜଳଖିଆ ଦେଇଥିଲେ ଖାଇବାକୁ ଏଇନେ ଖେଳିକି ତ ଜଷ୍ଟ ଆସୁଛୁ ଆଉ। ଆଜି ଘରଡାକୁ ଆପ ଆମର ଥିଲା ଆଉ ଓପରଓଳି ଆମ ମହିପୁରକୁ ଆମର ସିଏନା ଗାଁ।
ଓହୋ।
ଯଦି ଫ୍ରି ହବ ଆସିବ ଦେଖିବାକୁ।
ଓ ହ ଆଜି କୋଉଟା ଅଛି ମହିପୁର କ କୋଉଟା?
ମହିପୁର କୁ ନୂଆଗାଁ ସେମି ଫାଇନାଲ୍ ।
ଓ ହୋ।
ଆମ କଲେଜ ଫ୍ରଣ୍ଟ ପଡିଆ ଆସିବ ଦେଖିବାକୁ ଯଦି।
ହଁ ହଁ ହଉ ଆଜି ଭାରି ଆଉ ତମର ନୂଆ ଗାଁ କୋଉ ପଟେ ସାହି ତମର କୋଉ ପଟ ସାହି।
ନୂଆଗାଁ ରେ ଆମର ଯୋଉ ମେଡିକାଲ ଦେଖିଛ ସେପଟ ଟା।
ହଁ ସେ ପଛ ଯାଇ ଆରେ ତମେ ଶୁଭଶ୍ରୀ କୁ ଚିହ୍ନିଲ କେମିତି?
ଆ ସେ ମୋ ଭାଇର ବାଞ୍ଚର ହବ ବା। ଏବେ ଏବେ ଟେନ୍ ଥ। ତେଜି
ଆଚ୍ଛା ଆଚ୍ଛା।
ହଁ।
ଆଉ ତମେ କୋଚିଂ କୋଉଠି ନଉଥିଲ।
ପ୍ଲସ୍ ଟୁ କୋଚିଂ ମାନସ ସାର୍।
ମାନସ ସାର୍ ମାନେ କୋଚିଂ ନା କଣ?
ଏକଲବ୍ୟ। ବ୍ଲକ ହଁ ବ୍ଲକ ପାଖରେ ସେ ହୁଁ।
ଆଚ୍ଛା ଆଚ୍ଛା।
ତୁମେ ଗୋଟେ ନୂଆଗାଁ କଲେଜରେ ପଢୁଥିଲ କି?
ନାଇଁ ନାଇଁ ମ ନୂଆଗାଁ ରେ ନାଇଁ ମର ନୟାଗଡ଼ରେ ଏକା ପାଞ୍ଚ ବର୍ଷ ପ୍ଲସ ଟୁ ପ୍ଲସ ଥ୍ରୀ ମୋର କମର୍ସ ଏକା ଥିଲା।
ଓ ହୋ।
ଆରେ ସମ୍ପଡ଼ା ରେ ମୋ ଭାଇ ଜଣେ ରହିଲେ ତ। ମାନସ। ସେଇ ସିନି ସମ୍ପଡା ର। ମାନସ ଭାଇ।
ଓହୋ କଣ ହେଲା?
ନାଇଁ ସିଏ ମତେ କହିଲେ ଏଇ ଏଇ ଆପ ବିଷୟରେ କଥା ହଉଥିଲେ କହିଲେ ଆଉ।
ଏଇ ଭାଇରେ ଆଚ୍ଛା ଆଛା । ଆଉ କଣ ତମେ ଆଉ କଣ ଆଗକୁ ପ୍ଲାନିଂ କରୁଛ କଣ କରିବା ପାଇଁ।
ପଲାସ ଥିରୀ ଆର୍ଟ କରିବି ତାପରେ ହଉଛି ଜବ ତ ଆସିବ ଫର୍ମ ପକେଇବି ଆଉ ଯାହାହଲେ ରେଲୱେ ରେ।
ହଁ ସେ ରେଲୱେ କାର ରେଲୱେ ଲାଇନ ଯିବାକୁ ଇଛା।
ହୁଁ ହେଲ ଡିଏସ ଲାଇନ୍
ଆଛା ଆଛା ଭଲ ନାଇଁ ସେଇ ଡିଫେନ୍ସ ଲାଇନ ରେ ଗଲେ ବି ଜଲଦି ଟିକେ ବି ମିଳେ ଏମିତିରେ ଏଇ ପଢ଼ି ପଢ଼ି ସଲା ଟିଚର ଶିପ ଲାଇନ କି ଏଇ ଲାଇନ ରେ ଯିବ ବୋଲେ ।
ଏବେ ବା ପିଲା ଘରେ ବସୁଛନ୍ତି ପାଠ ପଢିକି।
ହଁ ବା। ମାନେ ଭାବୁ ଥା ମାନେ କୋଉ ପ୍ରାଇଭେଟ ପ୍ରାଇଭେଟ ଜବ୍ ଗୋଟେ କରିବ ବୋଲି ବି ତତେ ବହୁତ ମାଗୁ ଯାଇଥାଏ ମାନେ ଆଉ କଣ କରିବୁ ମାନେ ଭାବୁଛୁ।
ପିଲା ଏ ପାଠ ପଢି ପିଜି ଫିଜି କରି ଘରେ ବସଧ ଆଉ କଣଣା ଚାକିରି
ସେଇଆ ଚାକିରି କଣ କ ପିଜି ଆଜା କାା ମାନେ ଜେନରେସାନରେ ପିଜି ହଁ କିଛି ଭ୍ୟାଲୁ ନାହିଁ। କାରଣ ଯିଡା ବଡ କବାଟ ହେଲେ ବି ସେ ପିଜି ସାଙ୍ଗରେ ହିଁ ଯାଉଛି। ଆରାମ ସେ ପିଜି କରୁଛି ତ ସେଥିଲାଗି ପିଜି ଟାକୁ ତୁ ମାନେ ତମେ ଭାବ କିଛି ନୁହେଁ କ ନଳ ବିଜି
ଆଜି କାଲି ତ ସବୁ ତ ପାସ୍ ଆଉ କି ଫେଲ କି ସବୁ ତ ପାସ୍ କେହି ଫେଲ ନାହିଁ ହୁଁ।
ନା
ଗଭର୍ଣମେଣ୍ଟ କରିଦଲେ ସବୁ ପାସେ ଆଉ କେହି ଫେଲ ନାହିଁ ଆଉ। ଏପଟେ ଗଧ ପିଲା ବି ପାସ ହେଇ ଯାଉଛନ୍ତି। ଏଗାରା ଟନ୍ଥରେ କେତେ ଫେଲ ହଉଥିଲେ।
କେତେ କେତେ ପ୍ରବଳ ପିଲା ଦେଖନୁ କେମତି ମାନେ ଆନ୍ଧ୍ରା ବିଇଡି ସେଇ ପିଜି ସବୁଥିରେରେ ଭାଇ ସବୁଥିରେ ମାନେ ଯେଡେ ମୋର ମୂର୍ଖ ଢେ ହେଲି ବି ଆ ଆ ଆଜିକା ଦେଟ୍ ରେହ ସେ ସ୍ଟି ପରସଣ୍ଟ ଏଭାବ ର
ହ ବା।
ଆଉ କଣ କରିବ କହନ ମାନେ ତଥାପି ଦେଖ ମାନେ ଏତେ ଏତେମ୍େଟି ସେଇୟଆ କେତେ କେତେ ଏ ମାନେ ପିଲା କରୁଛନ୍ତି ଭାଇ ଏତେ ପିଲା କରିକି ବି ବସଛନ୍ତି ଯ ଚାକିରରି ହିଁ ନାହିଁ। କିନ୍ତୁ ମାର୍କ ପିଲା ରଖୁଛନ୍ତି ପୁରା ହାଇ ଫାଇ ମାର୍କ ରଖି ବସୁଛନ୍ତି। ଦେଖବେଳ ଚାକିୀ କ୍ଷେତରେୁରା ଷଟ
ଏବେ ଆମ ଗାଁରେ ପିଲା ବସିଛନ୍ତି ପାଠ ପଢିକି ଚାକିରି ନହିଁ।
ସେ ଗୋଟେ ପୋଷ୍ଟ ବାହାରିବ ଏଥିାଇ ଆମର ଏଇ କଲେରେ କଲେରେତିଟ ବାହାରଥିଲା ଗୋଟେ ପଟ ଗୋଟେ ଗେଷ୍ଟ ବାହାରିଲି ସେ ଗୋଟେ ପୋଷ୍ଟ ପାଇଁ ଏକସ୍ତରୀ ଜଣ ଆସିଥିଲେ ଦବା ପାଇଁ ଇଣ୍ଟରୁଭିଉ ।
ଏବେ ଯୋଉ ଭୁବନେଶ୍୍ୱରରେ ଗୋଟେ ବାହାରିଥିଲା ଯେ ପଞ୍ଚଷଠି ଟା ସିଟ। ଯାଇଥିଲା ହଉଛି ସତ ତୁରି ହଜାର ପିଲା ପରୀକ୍ଷା ଦବାକୁ ଯାଇଥିଲେ ମୁଁ ସେଇ ଆମକୁ ପଡିଆରେ ବସେଇକି ପରୀକ୍ଷା ଦେଲେ। ହଁ ମୁଁ ବି ସେଇ ପରୀକ୍ଷା ଦେବାକୁ ଯାଇଥିଲି। ସତୁରି ହଜାର ପିଲା ଚାରିଆଡେ ଆସିଥିଲେ ମାନେ ଗରୁ ମୁ ହେଲାନି ଯେ ପଡିଆରେ ବସେଇିକି ପରୀକ୍ଷା ଦେଲେ।
ଆଚ୍ଛା ଆଚ୍ଛା।
ସତୁରିୀ ହଜାର ପିଲା ପଡିଆରେ ବସିକି ପରୀକ୍ଷା ଦେଲୁ। ପଅଷଠିଟା ସିଟ୍ ପାଇଁ ପଅଷଠିଟା ସିଟ ପାଇଁ
ଆଚ୍ଛା ଆଚ୍ଛା ମାନେ ଭାବୁଥ ମାନେ କେତେ ପିଲା ମାନେ ପଞ୍ଚଷଠି ଟା ସିଟିକୁୁ ଦେଖ ସତୁରିୀ ପଞ୍ଚସ୍ତରୀ ହଜାର ପିଲାଙ୍କୁ ଦେଖ
ଯାହାକୁ ଆସୁଚି ତ ଆସୁଛି ନହେଲେ ଯାହାକୁ ଆସୁ
ଯି ହଁ ଯିଏ ବି ସେମିତି କରିଥିବ ସିଏ ହିଁ। ପାଇବା କହିଲା ଭଳିଆ
ହଁ ଆଜିକାଲି ବି ପଇସା ଦେଇକି ସବୁ କରୁଛନ୍ତି ଆଉ କଣ ହବ। ଆଜିିକାଲି ହେଲେ। ଲେ ଖାଲ କି ସିଷ୍ଟ ନାହିଁ ହଁ।